ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ସୁବିଲା ନା?
ନଉ।
ହଁ ହଁ ଭାଉଜ କଣ କରୁଥିଲ କି?
ବସିଛି ତମେ କଣ କରୁଛ?
ଏଇ ମୁଁ ଏଇ ଟିଉସନରେ ବସିଥିଲି ଆଉ ଟିଉସନ୍ ବନ୍ଦ କଲି ଏବେ ଆଉ। ଆଉ ଖାଇସାରିଲଣି ନା?
ହଁ ଖାଇସାଇଲିନି। ତମେ ଖାଇ ଶାଇଲଣି ନା?
ହଁ ମୁଁ ଖାଇସାରିଲିଣି ଆଉ ଏଇ ହଁ ଖାଇସାରିଲିଣି ଆଉ ତମେ କଣ ଖାଇଲ ଆଜି?
ଇପି। କଣ ପାଇଁ?
ଓହୋ ଇପି।
ହଁ।
ମୁଁ ଖାଇଥିଲି ବିସ୍କୁଟ ବିସ୍କିଟ୍ ଖାଦେଇଥିଲି ଆଉ କିଛି ଖାଇନି ଆଉ। ହୁଁ ଭାବୁଥିଲି ଟିକେ ପାସ୍ ହଁ କରୁଛି ଆଉ ଭାବୁଛି ଗୋଟେ ମାସ କରିଦେବି ଏଇନା ଆଉ।
କେ କେତେ ଜଣ ଆସୁଛନ୍ତି?
ଏଇ ଚାରି ପାଞ୍ଚ ଜଣ।
ହଁ ମ ଏଇ ମୁଁ ପଢ଼ୁନଥିଲି କି ତ କରୁନଥିଲି ଟିଉସନ୍ ଏଗଜାମ ଥିଲା ବୋଲି ତାପରେ ତାଙ୍କ ବାପା ମା ମାନେ କହିଲେ କି ଆଉ ଟିକେ କରିଦେ ଆଉ। କିଛି ଦିନ୍ ପାଇଁ କରିଦେ ଆଉ ମୁଁ କହିଲି ହୋଉ ତାହେଲେ ମନା କରି ହବନି ନା ସେମାନଙ୍କୁ ଛୋଟ ଛୁଆ ଗୁଡା ଟ୍ୟୁସନ୍ ଟିଚର ଆଜି ପାଇବା ଆଜିକାଲି ପାଇବା ଦେଖୁନୁ କେତେ କଷ୍ଟ। ହୁଁ ଆଉ ଆଜି କଣ ବନେଇବ ଖାଇବା?
ଆଛ ବହୁକୁ ପୋଟଳ, ଆଳୁ କାଠିଲାଣି ଭଜା ହବ, ଶାଗ ଆଣିଲା ବେ ତାକୁ ଭଜା ହବ, ଆଉ କଣ କଣ କରିବା ଆଉ।
ଛଅ।
ହଁ। ହୋଉ କଣ?
ହଁ ଭଲ ଆଉ। ମାନେ ଗରମ ତ ପ୍ରବଳ ହୋଉଛି। ତମର କଣ ମାନେ ଖାଉଛ କଣ ଗରମ ଖାଉଛ ନା ପ ପଖାଳ ଖାଉଛ?
ପଖାଳ ମ ଯୋଉ ଗରମ କୁ ଗରମ ପା ଏ ଗରମ ହଉଛି ପ୍ରବଳ। ମତେ ଥଣ୍ଡା ବି ପ୍ରବଳ ହେଇଯାଇଛି।
ତମକୁ?
ତୁ ହଁ ବା କାଲି ସନ୍ଧ୍ୟା ଆଳିଆ ଯାଇକି ଗାଧେଇ ପଡିକି ଆସି ସନ୍ଧ୍ୟା ଦେଇ ଦେଲୁ ନା ନାମ ଏଇ ଘରେ ଯୋଉ ସନ୍ଧ୍ୟା ଦେଲି ଗାଧେଇଲି ଆସିକି। ସନ୍ଧ୍ୟା ବେଳେ କାଲି ଗାଧେଇ ପାଇଲି ଯେ ପୁରା ଥଣ୍ଡା ହେଇଯାଇଛି।
ଓହୋ।
ମୁଁ ଆର୍
ହଜ ଆଚ୍ଛା ଆଉ କଣ ମୁଁ କହୁଥିଲି କଣ ଆଉ ଗାଧେଇଲନି କଣ ମ, ପୁରୀ ଯାଇକି ସମୁଦ୍ରରେ ଗାଧେଇବନି ତାହେଲେ କଣ ମଜା।
ମୁଁ ସେ ପର୍ସ ବ୍ୟାଗ୍ ସବୁ ରଖିଲି, ସିଏ ଗଲେ ତାଙ୍କର ଗାଧେଇଲେ।
ଓହୋ। ସେ ତମେ ଗାଧେଇ ଥାଆନ୍ତ ନା? ମି
କେବେଠୁ ଯାଇନଥିଲେ କହିଲି ତମେ ଗାଧାଅ ମୁଁ ଧରିଛି ଆଉ।
ଉୁଁ ହୁଁ, ଯେତେ ଯାହା ହେଲେ ଟିକେ ନହଲେ ହଁ ମ କିଛି ନାଇଁ। ଓହୋ।
ହ
ସେଠି ବି କଣ ହୁଏ କହିଲ ପାଣି ପଶିଯାଏ। ପୁରା ଯେତେବେଳେ ଲହଡି ଆସେ।
ହଁ ବା। ଆ ଏଇ ଫୋନ୍ ପର୍ସ୍ ସବୁ କିଏ ରଖିଥାନ୍ତା।
ସେଇଟା ବି ଠିକ୍ କଥା। ଆଉ କିଏ ଆଉ ମାନେ କଣ ମାନେ ଗଲ ଗୋଟେ ରାତି ରହିଲ ପଳେଇଆସିଲ ଠାକୁରଙ୍କ ଦର୍ଶନ କେତେବେଳେ କଲ?
ଅଁ ଯାଇକି ପହଞ୍ଚିଲୁ ଚାରିଟା ହେଇଗଲା। ରୁମ୍ ନେଇ ସାରିଲୁ ସାଢେ଼ ଚାରିଟା ହେଇଗଲା। ଯାଇକି ବିଚ୍ କୁ ଗଲୁ। ସେଇ ବିଚ୍ ରେ ଯାହା ପାଞ୍ଚ ଦଶ ମିନିଟ୍ ସେ ଗାଧେଇଲେ ଗାଧୋଇ ସାରିକି ଆମେ ଆସିଲୁ। ମନ୍ଦିର ଦର୍ଶନ ସଇଲା ସାଢେ ଦଶଟାରେ, ଯୋଉ ଠାକୁର ଦର୍ଶନ ସାଢେ ଦଶଟାରେ।
ଓହୋ।
ମାନେ ଏତେ ଭିଡ, ଯୋଉ ବସି ବସି, ବସି ବସି ଯିବୁ ଲାଇନ୍ ରେ। ବୋହୁତ୍ ଠେଲାପେଲା ପ୍ରବଳ ହୋଉଛି ସେଠି।
ଆରେ ଏତେ ମାନେ ମାନେ କଣ କହିଲ ସେଠି ଲାଗିବ ଯେମିତି ଅଣନିଃଶ୍ୱାସୀ ଭଳିଆ। ଖାଲି ଠାକୁରଙ୍କ ଦର୍ଶନ ପାଇଁ।
ସେଇ ହେଲେ ଦିଇଟା ଲୋକ ଆମେ ପଛରେ ଥିଲେ ଝିଅ ବୟସ୍କ ଲୋକ ଗୁଡ଼ା ଜାମ୍ ହେଲା ବେଳକୁ
ଯେତେବେଳେ କଣ କହିଲ ଯେତବେଳେ ପୁରା ଫାଙ୍କା ସମୟ ଯେତେବେଳେ କେହି ବି ଯାଉନଥିବେ ସେଇ ଟାଇମ୍ ରେ ଯିବ ଦେଖିକି। ତାହେଲେ ଟିକେ ଭଲ କି ହଁ ବା ସେ ପୁରୀ ବି କେବେ ଫାଙ୍କା ନାଇଁ। ହଁ ହୁଁ ସେଇଟା ବି ଠିକ୍ କଥା ଆଉ ପୁଣି କୁଆଡେ ମୁଁ କହୁଥିଲି ଚାଲୁନ କୁଆଡେ ଗୋଟେ ଯିବା ବୁଲିଆ ପାଇଁ ରଜରେ।
ପ୍ରଥମେ ମୁଁ ଯିବି ନା ବୁଲିଆ ପାଇଁ।
ହେ ମୁଁ କହୁଚି ଗୋଟେ ପ୍ଲାନିଂ ବନେଇବା କୁଆଡେ ଗୋଟେ ଯିବା ପାଇଁ। ତମେ ତ ପ୍ରାୟ କୋ ତମେ କୁଆଡ଼େ ଯାଇନ କହିଲ ମାନେ ଓଡ଼ିଶା ଭିତରେ ତ ମୁଁ ତ ପ୍ରାୟେ ଜାଗା ଯାଇନି।
ମୁଁ ବି ତ ବହୁତ ଜାଗା ଯାଇନି। ରଜରେ ଚାଲୁନ କୁଆଡେ ବୁଲିଆ।
ହଁ ପରା ମୁଁ ସେୟା ଭାବୁଥିଲି ଏ ମୁଁ କଣ ଭାବୁଥିଲି କହିଲ ମୁଁ କହିଲି ଏଥର ଆମେ କୁଆଡେ ଗୋଟେ ମାନେ ଗୋଟେ ଅଲଗା ଜାଗାକୁ ଉଁ ଗଲେ ହୁଅନ୍ତା ଯୋଉଠି କ-କଣ କହିଲେ ଯୋଉ ପାହାଡ଼ିଆ କିମ୍ବା ବହୁତ ମାନେ କଣ କହିଲ ନ୍ୟାଚୁରାଲ ଜାଗା ଥିବ ପ୍ରାକୃତିକ ଜାଗା। ସେଇ ଭଳିଆ ଜାଗାକୁ ମୁଁ କହୁଥିଲି କଣ କହିଲ ଏଇ ଯୋଉ ଉଁ କୋରାପୁଟ ଆଡ଼େ ନାହିଁ ଯୋଉ ଦେଓମାଳି ଫେଓମାଳି ସେଇଆଡ଼େ ଗଲେ ହୁଅନ୍ତା।
ରଜରେ?
ହଁ ରଜରେ ହଉ ପରେ ହଉ ଗୋଟେ କୁଆଡେ ବୁଲିଆକୁ ଗଲେ ହୁଅନ୍ତା ଆଉ ସମସ୍ତେ ମିଶିକି ଯାଆନ୍ତେ। ତମ ଫ୍ୟାମିଲି ଆମ ଫ୍ୟାମିଲି ସମସ୍ତେ ମିଶିକି ଯାଆନ୍ତେ। ଆଉ ଗୋଟେ ଭଲ ହୁଅନ୍ତା।
ହଉ ଯିବା।
ତେ କଣ କହିଲେ ଗୋଟେ ଜା ନହେଲେ ଏଇ ଉଁ ନହେଲେ ପାଖାପାଖି କୋଉ ଗୋଟେ ଜାଗାକୁ ଯାଇକି ଫିଷ୍ଟି ଗୋଟେ ପିକନିକ୍ ଟାଇପ ର ବି ଗଲେ ହୁଅନ୍ତା ବଣଭୋଜି ଗୋଟେ କରନ୍ତେ ନୁହଁ। ହଁ ମାନେ ବାପିନା ବି ଆସଥିବେ।
ହଁ ସିଏ ଆସିବେ ଯୋଉ ଲକ୍ଷ୍ମୀ ପୂଜା ବେଳକୁ କରିଆ।
ହଁ ଲକ୍ଷ୍ମୀ ପୂଜା ବେଳକୁ ଲକ୍ଷ୍ମୀ ପୂଜା ବେଳକୁ କଣ କହିଲ ସମସ୍ତଙ୍କର ପ୍ରାୟେ ଛୁଟି ଥିବ। ଦେଇ ବି ଆସିବ ସେତବେଳକୁ ଦଶହରା ନଥିବ କି ଦେଇ ବି ଆସିବ ସେଇ ଟାଇମ ରେ କରିଆ।
ହୁଁ ଲକ୍ଷ୍ମୀ ପୂଜା ବେଳକୁ ସିଏ ଆସିବେ କରିଆ ଜାଗା ଠିକ୍ କରିବ କରିବା ଯାଇକି ସେଇଠି। ହୁଁ ଭଲ ଜାଗା ରେ କରିଆ ଯୋଉଠି ଯାଇନଥିବା କେବେ ଫାର୍ଷ୍ଟ ଟାଇମ ପାଇଁ।
ଓ ହଉ। ଆଉ କଣ କହିଲ ମୁଁ କହୁଥିଲି କି ଏବେ ତ ଆଉ ଯାଇହବନି ମତେ ଲାଗୁଚି ରଜରେ। କାହିଁକିନା ମୋର ବି ପରି କ୍ଷା ରହିଯାଉଚି ମଝି ରଜ ଦେଖିଆ ମୁଁ ତମ ଗାଁ ଆଡେ ଯିବି ଯଦି ହବ ଲାଷ୍ଟ ରଜକୁ ଦୀପୁ ର ମୋର ଭାବୁଚୁ ଯିବୁ ବୋଲି।
ଭାବୁଚ କଣ ଆସିବ।
ଆଚ୍ଛା ହଁ ଆମେ ଯିବୁ ବୋଲି ତ କଥା ହେଇଚୁ ଦୀପୁ ବି କହିଚି ଯିବୁ ବୋଲି ଦୀପୁର କଣ କହିଲ ଗୋ ଟେ ଅଛି ତାର ଗୋଟେ ଇଣ୍ଟର୍ନସିପ୍ ଅଛି ଭୁବନେଶ୍ୱର ସେ ଯିବ ବୋଲି କହୁଚି ସେଟା ଫାଷ୍ଟ ରଜରେ ବୋଧେ। ଆଉ ମୋର ସେକେଣ୍ଡ ରଜରେ ଅଛି ପରୀକ୍ଷାଟା ଟା ଏଗଜାମ୍ ଟା ସେକେଣ୍ଡ ରଜରେ ଗୋଟେ ମୋର ଅଛି ତ ଲାଷ୍ଟ ରଜକୁ ଦେଖିଆ ଯିବୁ ଆଉ।
ହଁ।
ହଁ ଆଉ ହାପିନା କେବେ ଆସିବେ ଆମ ଘରକୁ? କଣ କହିଲ ଭାଉଜ?
ରଜ ଯିବା ନା କଣ ମ।
ହଁ ରଜ ଟାଇମ୍ ରେ ଆସନ୍ତି ତ ସିଏ ମୁଁ କହିଲି ତାଙ୍କର କଣ କହିଲ ଯେତେବେଳେ ଫାଙ୍କା ମାନେ ଏବେ ତ ତାଙ୍କର ନାଇଟ ସି ଅଛି ତ ଦିନରେ ଯେତେବେଳେ ଚାହିଁବେ ଆସି ପାରିବେ। କାହିଁକି ନା ତାଙ୍କର ସବୁବେଳେ ବ୍ୟସ୍ତ ଥାନ୍ତି ତ ସେଥିପାଇଁ ସେ ରଜ ପୂର୍ବରୁ ପଳେଇ ଆସନ୍ତି ବେଳେବେଳେ। ତ ମୁଁ କହିଲି କେବେ ଆସିବେ ଆଉ।
ଦ ନାଇଟ ସିପ୍ଟ ସରିଗଲା ଆଜି ବାରଟାରେ ଯିବେ।
ଓହୋ ବାରଟାରେ ଗଲେ ପୁଣି ଆସିବେ
ଏଗାରଟା ଏଗାରଟା।
ଓ ହୋ ଏଗାରଟା ଯାଇକି ଆସିକି ସେ ତ ଖାଇକି ଆସୁଥିବେ ନା। ଖାଇବେ ଆସିକି ପୁଣି ଘରେ। ଓହୋ ହଁ ଆଉ କଣ ତମେ ଶୋଇପଡ଼ିଥିବ ଆସିଲେ ଉଠେଇଦେବେ ଆଉ।
ମୁ ଫୋନ ଦେଖୁଥାଏ। ଫୋନ୍ ଦେଖୁଥିବି ସେ ଆସିବେ ଖାଇସାରିବୁ ଯାଇ ଶୋଇବୁ।
ହଁ ହଁ ହଉ ଆଉ କଣ କରିବା ଆଉ ସେମିତି ହବ ଆୟୁ ତାଙ୍କର ମାନେ କଣ କହିଲ ଏମିତି ମାସେ ମାସେ ନା କେମିତି କେତେଦିନିଆ ଏମିତି।
ଦି ଦିନ୍‌ ଦି ଦିନ୍‌ ନାଇଟ୍ ଦି ଦିନ ବାରଟା ଦି ଦିନ୍‌ ଏଇ ଯୋଉ ପାଞ୍ଚଟା।
ଓହୋ ହଁ ଆଉ। ଆଉ ଆଜି ତମେ ତାହେଲେ ହଁ ଆଜି ତାହେଲେ ତାଙ୍କୁ ଜଲ୍ଦି ଟିକେ ବୋଧେ ଖାଇବା ଫାଇବା ବନେଇବ କାହିଁକିନା ସିଏ ଯିବେ ଖାଇକି ଆଉ।
ହଁ। ଆଜି ଏଗାରଟାରେ ଯିବି କଣ କହୁଥିଲେ ତାଙ୍କ ଚଷମାର ର ଗ୍ଲାସଟା ପଡି ଭାଙ୍ଗିଗଲା ନା।
କଣ କହିଲ?
ତାଙ୍କ ଚଷମାର ଗ୍ଲାସ ଟା ପଡିକି ଭାଙ୍ଗିଗଲା। ଆଜି ଟିକେ ଶୀଘ୍ର ଡିଉଟି ଯିବି।
ଓହୋ ଆଉ ପୁଣି କଣ ମାନେ ଆଣିବେ। କେ ମାନେ କଣ ଆଣିବେ ପୁଣି ଯାଇକି କୋଉଠୁ ଆଣନ୍ତି ସେ?
ହଁ ମୁଁ ବି ତ ଜାଣି ଆଣିିବା ଆଉ ଗୋଟେ କି କଣ କରିଛ।
ଆମର ଏଇଠୁ ରୋଡ଼ରୁ ଆଣିଥିବେ ବୋଧେ ଆଉ।
ତୁ ଆଜି ଶୀଘ୍ର ସେହି ଯିବ ଏଗାରଟାରେ ଡିଉଟି ଯିବ କହୁଥିଲା।
ଓହୋ। ଆଉ ହଉ ତାହେଲେ ଆଉ ତମେ ନହେଲେ ଯାଅ ପ୍ରିପେୟାର ହଁ ହଁ ଚଶମାଟା ତାଙ୍କର କଣ କହିଲ ସେ ତାଙ୍କର ମାନେ କଣ କଲେ ଚଷମା ନହେଲେ ତ ହବନି ନା। ସିଏ ଦେଇ ଏମାନେ ସବୁ ଚଷମା ୟୁଜ୍ କରନ୍ତି ତ ତାଙ୍କର ଚଷମା ନହେଲେ ହବନି।
ତା ବିନା ଚଷମାରେ ତାଙ୍କୁ କଣ କ୍ଲିଅର ଦେଖାଯାଏନି।
କେଜାଣି ନାଇଁ ମୋ ଦେଇ କଣ କହିଲ ଦେଇର ସିଏ ଖାଲି ତାକୁ ମାନେ କ୍ଲିୟର ଦେଖାଯାଏ, ବଟ ସେ ଯେତେବେଳେ ପଢେ କିମ୍ବା ଯୋଉ ଇଏ ମୋବାଇଲ ଫୋବାଇଲ ଦେଖେ। ଅଧିକାଂଶ ଟାଇମ ପିନ୍ଧେ ନହେଲେ ସେ ଘରେ ତ ପ୍ରାୟ ଟାଇମ ପିନ୍ଧେନି ବାହାରକୁ ଯାଏ ଯେତେବେଳେ ପିନ୍ଧେ ହଁ ହଁ।
ଓହ।
ଆଉ ହଉ ତାହେଲେ ତମେ ଯାଅ ଖାଇବା ଫାଇବା ବନାଅ ଆଉ ହଉ ତାହାଲେ।
ହଁ ମୁଁ ଯାଏ ଯାଏ ରୋଷେଇ ବନେଇବି ତମ ରୋଷେଇ ସରିଲାଣି?